ହାଲୋ। ହାଲୋ। ଦ୍ୟୋ।
ହାଲୋ।
ଆୟାବାଜ୍ ଅସ୍ଛି ଆବାଜ୍ ଆଶ୍ଚି?
ହାଲୋ।
ଶୁଭୁଚି ଭାଇ?
ଶୁଭୁଚି ହାଲୋ।
ହାଲୋ।
ହାଲୋ। ହାଲୋ।
ହଁ ଭାଇ।
ହାଲୋ।
କହୁନ।
ହାଲୋ।
ହାଲୋ।
ହାଲୋ ଭାଇ କୁଆ ଗଲ?
ଅଛି ବା ଏଇଟି।
ହାଲୋ ହାଲୋ।
ଓ ଭାଇ
ହାଲୋ।
ବୁଲିକି
ହାଲୋ।
ଶୁଭୁନି
ହାଲୋ ହଁ ଭାଇ ତମେ କଣ ଫୋନ୍ ଟା ଉଠେଇ ଦେଇ କି କୁଆଡେ ପଳେଇଥିଲ ନା କଣ?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
ହୁ ହୁଁ। ମୁଁ ବି ଏଇଠି ମୋ ପାଖରେ ଅଛନ୍ତି ଜଣେ ପଚାରୁ ନାହାନ୍ତି ମୁଁ ହାଲୋ ହାଲୋ ହୋଉଛି ତମେ ହାଲୋ ତମ ପାଟି ଟା ମତେ ଶୁଭୁଛି ହାଲୋ ହାଲୋ ହୋଉଛ ହାଲୋ ହାଲୋ ମୁଁ ବି ଆପଣଙ୍କୁ ହାଲୋ ହଲୋ
ହଁ ହଉ ଟିକେ କଥା ହେଇଯିବା ଅଧିକା ଆଉ।
କଣ କଣ କଣ ଖବର?
ଅଛି ଏଇଠି ଗାଁ ରେ ପଡିଆ ଆଡେ ଆସିଛୁ ଖେଳଛୁ ଆଉ।
କଣ ଏଇ ପ୍ ପ ପଡିଆରେ ମୁଁ ଭାବିଲି କ୍ରିକେଟ୍ ବାଡ଼ିଆ ଚାଲିଲାଣି। ।
। ଚିନ୍ତା ଆହୁରି ଅଧିକ ହୋଉଛି ଆଉ ଡେଲି ରାତିରେ ଆଉ ବାସ । ଆଉ କଣ କରୁଛ ଖାଇଲଣି?
ଇଏ ନା ଏଇଠୁ ବଜାରରୁ ଆଉଛି ରୋଷ ଇ ବାସ ପ୍ରୟାସ ଚାଲିଛି ଆଉ।
ରୋଷେଇ ହବା ନାଗି।
ହୁଁ ଆଉ ବରସା ତ ପୁରା ବାହାରି ହୋଉନି ଘରୁ ଆଉ ଏଇନା ଟିକେ ଛାଡିଥିଲା ଯାଇକି। ବର୍ଷା ଏଇନା ଟିକେ ଛାଡ଼ିଥିଲା ତ ଯାଇକି ବଜାରକୁ ଟିକେ ଧରିକି ପଳେଇ ଆଇଲି ଆଉ।
ହଁ ଗାଁ ରେ ବି ତ ସେଇଆ ପା ବର୍ଷା ହେଲାଣି ପହର ଦିନଠୁ ଯେ ଆଜି ହ ପହର ଦିନଠୁ ବର୍ଷା ଯେ ଆଜି ସକାଳେ ଛାଡ଼ିଲା।
ହୁ ମରୁଡି ପଡିବ ପଡିବ କହିକି ଏକାଥରେ ବନ୍ୟା ହେଇଗଲା ଆଉ।
ହଁ ପା।
ଆଉ କଣ ଚାଲିଛି ଆଉ କଣ ଗାଁରେ ଗାଁ ରେ କଣ ଚାଲିଛି ଆଉ?
ଗାଁ ରେ ବୁଲା ବୁଲି ଖେଳା ଖେଳି ଟିକେ ଚାଲିଛି କମ୍ପାନୀ ତ ଯାଇଥିଲୁ ତ ଗୋଟେ ହେଇ ଯୋଉ ଟୁ ରାସ୍ତା ଲାଗିଛି। ଏଇ ପାଳି ଡକ୍ୟୁମେଣ୍ଟ ବାହାର କରିଦେଇଛି ଦେଖେ କଣ ହଉଛି ଆଉ।
ହୁଁ କୋଉ କମ୍ପାନୀରେ? କମ୍ପାନୀ ବୁଝା ବୁଝି କରିଦେଲଣି କି? ବୁଝି ସାଇଲଣି।
ହଁ ଫର୍ମ ନେଇକି ପକେଇବି କାଲି ଆଉ। ଦରମା ଦେବେ ଦରମା ଦେବେ ବାଇଶି ହଜାରେ। ପୁରା ଭିତରେ ହଁ କମ୍ପାନୀ ଭିତରେ ପୁରା ରହିବ ଇଞିନିଅର ସାଙ୍ଗରେ।
ଆଉ କଁ ଡକ୍ୟୁମେଣ୍ଟ କଁ ଲାଗୁଛି କଁ ଦେଖୁନ ଆମେ ନହେଲେ ବେ ଆମେ ବି ନହେଲେ ଯିବୁ।
ଡକ୍ୟୁମେଣ୍ଟ ଗୋଟେ ହଉଛି ବା ବାହା ହଁ ବାହାଘରିଆ ଗୋଟେ ହବ ଆସିଗଲେ। ଚେଷ୍ଟା କରି ଦେଲେ ହବ ଗାଁକୁ ଆସିଲେ କହିବ।
ଟିକେ ବୁଝେ। ବୁଝେଇ କହୁନ କଁ କଁ ଡକ୍ୟୁମେଣ୍ଟ ଟିକେ ଦକାରେ।
ଡକ୍ୟୁମେଣ୍ଟ ଏଇ ଡକ୍ୟୁମେଣ୍ଟ ଗୋଟେ ସାର୍ଟିଫିକେଟ୍ ଦକାର ହବ ଆଉ। ସେଇଟା ଆମେ ଦେଖେଇବା ଆଉ କହିବା ଆଉ ତମେ ଆସିଲେ ଗାଁକୁ ଆସିଲେ ମୁଁ କହିବିିନି କି। କରିବ ଯଦି ତ କହିବ କରିଦବା।
ହଁ ତମେ ଯଦି କହୁଛ ବାଇଶି ହଜାର ବେଲେ ଆଉ ବର୍ଷା ଦିନ ଟା ମୁଁ ହେଲେ ଆଉ କଁ ରହିବି ଏଠେ ସିଆଡେ ପଳାନ୍ତି କମ୍ପାନୀରେ ରହିଯାଆନ୍ତି ବାଇଶି ହଜାରେ ବେଲେ ଭଲ ହୁଁ।
ତମେ କଁ କହିଲ?
ମୁଁ କହିଲି ଭାଇ ଯଦି ବାଇଶି ହଜାରେ ମିଳୁଛି ତାହେଲେ ମତେ ବି କହିବ ହେ କମ୍ପାନୀରେ ତାହେଲେ ମୁଁ ଡକ୍ୟୁମେଣ୍ଟ ଏକା ଦେବି ମୋର ବି ପକ୍ ପକେଇ ଦବନା ମୁଁ ଏ ଆଉ କଁ ପାଇଁ ସେଇଠି ହେଲେ କମ୍ପାନୀ ଫମ୍ପାନୀ ମୁଁ କମ୍ପାନୀରେ ରହିବା। ଗାଁ ପଟେ କଣ ଆଉ କିଏ କଣ ଆଡେ। ଆଉ କଣ ଟିକେ ଫସଲ ଫସଲ କାମ କରିଦବା ନହେଲେ। ହ ଗାଁ କୁ ଯିବା ଆଉ ଗାଁକୁ ଯିବା ଆଉ।
କାଲି ପକେଇ ଦବା ଆଉ ଆସ୍ ତମର ଦଶମ ସର୍ଟିଫିକେଟ ଅଛି।
ହଁ ଦଶମ ସର୍ଟିଫିକେଟ ଅଛି ନା। ଭାଇ ଦଶମ ସର୍ଟିଫିକେଟ ଅଛି ନା ମୁଁ। ପାଶ ଦକାର ଟି।
ହଁ ହଁ।
ହାଲୋ ଭାଇ ପାସ ମୋର ଅଛି ବା ଦଶମ ସର୍ଟିଫିକେଟ।
ଆଉ ତାହେଲେ ହେଇଯିବ ତାହେଲେ ତ। ଆରାମସେ ହେଇଯିବ ତମେ ଆସ ତାହେଲେ ଗାଁ କୁ। ଯଦି ତମକୁ ଆଉ ଟିକେ କମ୍ ମିଳିବ ଦରମା ଆଉ।
କମ।
ହଁ।
କ ହଁ ହଉ କମ ହେଲେ ଆଉ କେତେ କମ।
ପନ୍ଦର ହଜାର ମିଳିବ ଆଉ।
ପନ୍ଦର ହଜାରେ।
ହଁ।
ହଉ ଥାଉ ଭାଇ ମ ଭାଇ।
ଆଉ।
ନାଇ ମୁଁ ପକେଇକି କଁ କରିବା ପନ୍ଦର ହଜାର ମୁଁ କହିଲି ଟଙ୍କା ବାଇଶି ହଜାର ବୋଲି ଠିକ ଅଛି ତ ତା ତ ତମର ଟିକେ ତାହେଲେ ମୋ ତମର ଟି ତମର ଟିକେ ମୋଠୁ ଉପର ପୋଷ୍ଟରେ ମିଳିଥିବ ବୋଧେ ଆଉ।
ହଁ ହଁ।
ଭାଇ କାମଟା କଣ ଟିକେ ବୁଝେଇକି କହିପାରିବ କି ପନ୍ଦର ହଜାର ହଉ ପ ଛେ ଟିକେ କଣ ମାନେ ତାର କାମ ଟା ଟିକେ ବୁଝେଇକି ଯଦି କହିଦବ ତାହେଲେ ମୁଁ
ଭିତରେ ରହିବ କାମ ହେଇକି ସବୁ କିଛି ଟେନସନ ନବାକୁ ପଡ଼ିବନି ସେ ସବୁ ବତେଇବେ।
ଯେ କମ୍ପାନୀରେ ତ ମାନେ କମ୍ପାନୀ ତ ଅନେକ କମ୍ପାନୀ କୋଉ କମ୍ପାନୀରେ?
ଏଟା ଗୋଟେ ଅଏଲ କମ୍ପାନୀ ଟା ଆଉ।
ଆ ଅଏଲ କମ୍ପାନୀ ସେଇଟା ଆ ବୁଝେଇକି କହିଲେ ଅଏଲ ର କଣ ଯାହା ଦେବେ କାଗଜ ପତର ଡକ୍ୟୁମେଣ୍ଟ ହେରିକା କରେଇକି ଆଗୁକୁ ନେ ଆଚ୍ଛା ଆଚ୍ଛା ଆ ଏମିତି ବୁଝେଇକି କହିଦେଲେ ବୁଝିବୁନି କଣ ପାଇଁ। ଆଉ କମ୍ପାନୀ ଯେ ତମେ ଯେମିତି କହୁଛ ଇଞ୍ଜିନିଅର୍ ହାତରେ।
ନାଇଁ ନାଇଁ ଖାଲି ଏ କାଗଜ ପତର ଧରିକି ଇଞ୍ଜିନିୟର ଇଞ୍ଜିନିୟର ସାଙ୍ଗେ ଖାଲି ବୁଲିବ ଆଉ।
ଆଚ୍ଛା ଆଚ୍ଛା। ଆଚ୍ଛା ଏଇଟା ରହିଲା ପରେ କଣ ଦରମା ଆଗକୁ ବଢ଼ିବ ନା ସେତିକିରେ କଣ ରହିବ?
ବଢ଼ିବ ନା ଏଟା ବି ନୂଆ ନ ଚାଲିଛି ପିଲା ଏବେ ସବୁ ନୂଆ ଆପ୍ଲାଏ କରୁଛନ୍ତି ନା କୁ କେତିକି ପିଲା ରହିବେ କଣ ହେବ୍ ସବୁ ହେଇ ସାରିଲା ପରେ ସବୁ ଭେକ୍ୟାନ୍ସୀ ଫୁଲ ହେଇ ସାରିଲା ପରେ ପିଲା ତାପର କୁ ହେଇ ସାରିଲା ପରେ ବର୍ଷେ କାମ କଲା ପରେ ତାପରଠୁ ପଇସା ବଢ଼େଇବେ ସେ।
ଆଚ୍ଛା ଇଏ କଣ ସେଣ୍ଟ୍ରାଲ ଗର୍ମେଣ୍ଟ କି?
ହଁ।
ଆଉ ତାହେଲେ ଆଉ। ଆଉ ତାହେଲେ କରିଦିଅ ତାହେଲେ ମୋର ଯଦି ବା ଆଜି ପନ୍ଦର ହଜାର ଅଛି ଆର ବର୍ଷକୁ କଣ ନହୋଉ। ବଢ଼ି ବଢ଼ି ଯିବନି କି ଯଦି ରହିଗଲାଠୁ।
ହଁ କରିଦବା ନା। ତମେ ଆସ ଗାଁକୁ ଆସ ଗାଁକୁ ଆସ ସର୍ଟିଫିକେଟ ବାହାର କରିଦେଲେ ଗାଁ ରେ
ଆଉ?
ହଁ ଗାଁରେ ରହିବ ବି ଡ୍ୟୁଟି କରିବ ଘର ପାଖରେ ତ ଆଉ ଦି କିଲୋମିଟର ହେଇଟା ଆଉ।
ସେଇଟା।
ହଁ ଘର ପାଖେରେ ତ ରହିକି ଗାଁରେ ବି ଯାହା କରିବା କଥା ବି କରିପାରିବ ଆଉ। ଡବଲ ଫାଇଦା ଆଉ ଗାଁ କମ୍ପାନୀରେ ରହିକି ଗାଁ ର ଗାଁ ରହିକି କମ୍ପାନୀରେ ରହିବ ଭାରି ଭଲ ଭାରି ସୁବିଧା ଆଉ ଗାଁ ରହିଲ କଣ ଗୋଟେ ବିଯିନେସ ବି କରିପାରିବ।
ଆଚ୍ଛା ଆଚ୍ଛା ହଁ ନିହାତି ନା ବିଜିନେସ ଗୋଟେ ଗୋଟେ ଏବେ ହେଇଟି ବର୍ଷା ସିଜିନି।
ହଁ।
ଯା ଯାହାହେଲେ ଗୋଟେ ଆଉ ତମର କଣ ଗୋଟେ ଫାର୍ମ ଫାର୍ମ ଦେଇଥିଲ ବା କଣ ସେଇଟା?
ନା ମ ହେଟା କରା ହୋଉନି।
ଉଁ ଛାଡ଼ିଦେଲ କଣ କମ୍ପାନୀରେ ରହିବ ବୋଲି ଛାଡ଼ିଦେଲ ନା କଣ?
ନା ମ ହେଟା ଟିକେ ହେଟା ଆଉ ମୁଣ୍ଡ ଖେଳା ହୋଉନି ସେରା ସେ ରହିଛି ଆଉ।
ଆଚ୍ଛା ଆଚ୍ଛା ଆଉ କଣ ବୋଲ ବମ ଫୋଲ ବମ ଏଥର ଯିବ ନା ନାଇଁ?
ହଁ ବୋଲ ବମ ଯିବା ନା ଆଜି ପିଲା ପଇସା ଆଇଁଲେ ମୁଁ ପେମେଣ୍ଟ ମୋର କରିଦେଲିଣି।
ନାଇଁ ମ ମୁଁ କରିନି ଦଶ ତାରିଖ ଭିତରେ ଟାଇମ ଦେଇଛନ୍ତି ତ।
ହଁ ମୁଁ ଆଜି ଦେଇ ଦେଲି ବା ପିଲା ମାଗିଲେ ଯେ ମୁଁ ଆମ ପୁଅର ମୋର ଦେଲି ବାରସ ଟଙ୍କା ଛଅସ ଟଙ୍କା ନାଖେ ପଡ଼ିଚି।
ଛଅଶ ଟଙ୍କା?
ହଁ ଜଣେ ବି ସର୍ଟ। ଗଞ୍ଜି ଗାଡି ଭଡା ରଞ୍ଜି ଗାଡି ଭଡା ଡିଜେ।
କେତେ ପିଲା କଣ ହଉଚନ୍ତି ଯିବା ପାଇଁ।
ପିଲା ହଉଛନ୍ତି ଏ ଛତିଶ ନା କେତେ କଣ ଯେ ବୁଝୁଚି। ପିଲା ହେଇ ଚାଳିଶ କଣ?
ହଁ।
ହଁ।
ଆଉ ଇଏ ଫୁ ଇଏ ଟିକେ ବୁଝି ଦଉନ ଟିକେ ମାନେ ଆମ ପୁଅ ଟା ଗୋଟେ ରହିବ ଗୋଟେ ହଷ୍ଟେଲରେ ଯେ ସେକେଣ୍ଡ ଇୟର।
ହଁ କଣ କୋଉଥିଲକି?
ସିଏ ଆଡସ୍ ପଢୁଥିଲେ ଫାଷ୍ଟ ଇୟର।
ହଁ।
ଆଡସ ଆଡର୍ସ ପଢୁଥିଲେ ଯେ ସେ ଏବେ ଏଇଠି ସେକେଣ୍ଡିଅର ଟା ପଢିଆ ଯେ କୋଉଠି କଣ ଟିକେ ମାନେ ଭଲ ହଷ୍ଟେଲ ଗୋଟେ ଦେଖିକି ଟିକେ ବୁଝୁନ ନା ଏଆଡରେ ଗୋଟେ ଅଛି କି?
କାଇଁ ମୁଁ କୋଉଠି ରହୁଥିଲି କି ଫାଷ୍ଟ ଇଅରଟା।
ଫାଷ୍ଟ ଇୟରଟା ଏଇ ନୟାଗଡରେ ତ ପଢୁଥିଲେ ଯେ ସେ ବିକାଶରେ ରହୁଥିଲେ।
ହଁ ଆଉ ଅସୁବିଧା କଣ ହେଲାକି ହେଟା ତ ଭଲ ହଷ୍ଟେଲଟା।
ଭଲ ହଷ୍ଟେଲ ଯେ ସେ ଆଉ କହୁଛି ମୁଁ ଏଇଠି ରହିବିନନି ଆଉ ସେ ତା ସାଙ୍ଗ ଜଣେ ଆଉ ଜଣେ ଥିଲା ଯୋଉ ଯେ ସେ ଅଲଗା ଆଡେ ଚେଞ୍ଜେ ହେଇଯାଇଛି ତ
ପୁଅ ଭଲ ଲାଗୁ ନଥିବ ଆଉ।
ହେଟୁ ସିଏ ଯୋଉଠି ଅଛି ମୁଁ
ସେ କୋଉ ହଷ୍ଟେଲ ଯାଇଛି ହେରା ହେରା କୋଉଠି ଏଇଟା କୋଉ ହଷ୍ଟେଲ କହୁଛନ୍ତି।
ସିଏ ହେଟା କୋଉଟା ବୋଲି ତ ମୁଁ ଜାଣିନି କିନ୍ତୁ ତମକୁ ମୁଁ କଇଦୋଉଚି ଟିକେ ବୁଝେଇ ଦେଇଥାନ୍ତ କଣ ଆଉ ଭଲ କିଛି ହେଲେ କହିଲେ ମୁଁ କଥା ପକାନ୍ତି ଆଉ ସିଏ ବଲେ ଯାଇଛି ବୋଲେ ଆଉ କଣ କି?
ନାଇଁ ସିଏ ରହିବ ଯଦି ହେଲେ ମୁଁ ଯାଇ କାଲି ଯିବା କଥା କାଲି ବୁଝି ଦେଇ ଆସିଲେ ଯିବା। ସେଇ ହଷ୍ଟେଲରେ କାଲି ନାଁ ଲିଭେଇକି ଏଠି ନାଁ ଲେଖେଇ ଦେବି ହଷ୍ଟେଲରେ। କନଫର୍ମ କରିକି ମତେ କୁହ। ସତ୳ ରହିବ ଅଧିକ କୋଉଠି ଆଉ କନଫର୍ମ କରିହବ। ଓ ସିଏ ଯଦି ହଁ କରିବଲେ ତା ପଚାରିବ କୋଉ ହଷ୍ଟେଲଟା କୋଉଠିକି ଯିବୁ। ହେଇ ହଷ୍ଟେଲ ମୁ କଥା ହେଇଯିବି।
ହଁ ମୁଁ କହିଦେବି କହିଦେଲେ ମୁଁ ନହେଲେ ତମେ ଗଲାଆଳେ ଟିକେ ତାକୁ ନେଇକି ଟିକିଏ ଯିବ ଭାରିକି ଭାଇକି।
ହଁ କାଲି ମୁଁ ଗଲାବେଳେ ନେଇକି ଯିମି ମୁଁ ଦଶାଟା ବେଳକୁ ଯିବି ଆଡ।
ହଁ ସେ ମତେ କହିଲେ ଯେ ପାଠ ପଢା ବିଷୟରେ ମତେ ଟିକିଏ ଜଣା ନାହିଁ ସେ ସାନ ଭାଇ ଯାହା ପଢୁଚି ଆଉ କଁ?
ହଁ ହଲ କିଛି ଅସୁବିଧା ନାହିଁ ଆଉ।
ହଁ ହଉ ମୋର ଟିକେ ଏତିକି କରିଦବ ଆଉ।
ହଁ ଏଇରା ତମେ ତାଙ୍କୁ କନଫର୍ମ କରନି ସେ କହିବେ ହଁ କଲେ
ଓହୋ ଆଉ ପାଣି କେମିତି କଣ ଗାଁ ପଟେ?
ପାଣି ହଁ ପାଣି ହେଲାଣି ସବୁ ବିଲର ସବୁ ବିଲରାରେ ହେଲାଣି ପାଣି।
ପାଣି ହେଇଗଲାଣି। ଆଉ ଯାଦା ପକଉନି ତ ଏଉଠୁ ମରୁଡି ଆଉ ହେଠୁ ମରୁଡି ମରୁଡି କହିକି ଏକାଥରେ ବାତ୍ୟା ହେଇଯିବ ବୋଲି ସେ ଧାନ ବି ଗଲା।
ନାଇଁ ନାଇଁ ଭାଇ ପହରଦିନ ବି ବର୍ଷା ଚାଲଥିଲା ପହରଦିନ ହେଇକି ଚାଲି ଚାଲି ସବୁଆଡେ ସବୁ ବିଲରାକରେ ପାଣି ଟିକେ ଟିକେ ହେଲାଣି ବିଲରାକ ଶୁଖିଲା ଥିଲା ନା। ତିନି ଦିନ ଯୋଉ ବର୍ଷା ହେଲା ବିଲରେ ପାଣି ଟିକେ ଟିକେ ହେଇଯାଇଛି, କାଦୁଅ ହେଇଯାଇଛି ବିଲରା।
ହଁ
ହଁ।
ହଉ ତାହେଲେ ମତେ କାଲି ଟି ଏବେ ତ ତମେ ଯାଇଥିଲ କି ବିଲଆଡ଼େ ବୁଲି ଯାଇଥିଲ କି?
ହଁ ହଁ ହେଇଚି ସବୁ ଧାନ ଫାନ ସବୁ ହେଲାଣି।
ହେଲାଣି ନା? ଆଉ ତାର କଣ ଗୋଟେ ସର୍ଭେ ଆଉଚି ପା ବିଲର?
ହଁ ବିଲ ସର୍ଭେ ଗୋଟେ ଆସୁଚି ଏବେ ଆସିବ ଏଇନା ଏଇ ଧାନ ଏଇ ଟାଇମ୍ ହେଲା। ଧାନ ରେ ଆଣ୍ଠୁଏ ଆଣ୍ଠୁଏ ହେଇଯିବ ବ ବାହାରିବ।
ହଁ ତଧାବିମୁ ହଁ। ହ ହଁ ଭାଇ ମୁ ଟିକେ
ନାଇଁ ନାଇଁ ଟିକେ ଅଧିକ ଟିକେ କଥା ହେଇଯିବା ପଛକୁ ଗ୍ୟାପ୍ ହେଇଗଲା
ହଁ ହଉ ଭାଇ।
ଏଇଟା ତ ଗଲା ଆଉ ଗୋଟେ କଥାରୁ ତମେ ତ କହିଦେଲ ଯାଇକି ପୋଖରୀରେ ଦେଖିକି ଆସିବାକୁ।
ହଁ ହଁ।
ହଁ ଯାଇଥିଲି ଏ ପୋଖରୀ ଆଡ଼େ ଯେ ସେଇଟା ଆମର ଘରେ ଆସିକି କହିଲି ଯେ ଘରେ କଁ କହିଲେ କଣ କି ଆଉ ଆମ ଯେ ଚ କହିଲେ ସିଆରେ ପଇତାର ବିଲ ଆଉ ସେ ଧାନ ଫ ଫକୀର ହେଟା ମୁଁ କହିଲି ଦିଅ ଏଟା ମାଛ ଛାଡିଥାନ୍ତି ଇଏ କରଚନ୍ତି ତାପରେ ମା ଅରେଜ୍ କହିଲା ବେଳୁ ନା ଏଇନା ସାନ ନା ସେରା ପୋଖୋ ବୋଲି କହୁଚି ଧାନ ର ରହିବ ଧାନ ରହିବ ମୁଁ ହଳ କରିବି। କାଦୁଅ କରିବ ବିଲ ହେ ପଂଚାୟତ ମାଟି ମାଟି ପକେଇି ପୋତିଏ ସିଏ। ଏମିତି ନହେଲେ ପଦା ଟା ଲଗେଇଆ ଲଙ୍କା ହବ। ସେ ପଦାରେ ଗୋଟେ ଲଙ୍କା । ସବୁ ଲାଗିଛି ଶାଗୁଆନ ଆଉ କଁ ଲେଗେଇବୁ? ମୁଁ କହିଲି ନା ଆମ ପଚାଶ ଷାଠିଏ କୁ ଆଣି ଲଗେଇଥାନ୍ତେ। ମୋ ମା କହିଲା ହଉ ଦେଖିଆ ଲଗେଇବୁ ନହନେ ଲଗେଇବୁ ଆଉ ଦେଖିବା ଲଗେଇବା ହେଲେ ଆଣିବୁ ଆଉ।
ଆଛା ଆଛା ତାହେଲେ ଲଗେଇଦେ। କାମ ନା ଆଉ କାମ ଏ ଛୁଟି କରିକି ତ ଏଠି ବଜାରକୁ ଯାଇକି ଆଇକି ବଇଚୁ ଆଉ କଁ କାମ ଏଇତ ଆଉ ବର୍ଷାକୁ ଯି ଚାରି ଦିନ ହେଲା ବଇଚୁ ଖାଇ ପିଇକି କିଛି କାମ ନ ଥିଲା ଆଉ କଁ ମୁଁ ଆଜି ଯାଇଚି ଆଜି କାମ ହେଇଥିବ।
ଆଉ ତମ ସାଙ୍ଗାତେ ହେ ହେଲେ ଯିବା।
ଆଜି ଭାଇ ତମର ଆଇଥିଲେ ବୁଲି କି ଯାଇଛନ୍ତି।
କଁ ପାଇଁ କଁ ପାଇଁ କଁ ପାଇଁ ଯାଇଥିଲେ? ନା ତମେ ଡାକିଥିଲ ନା ସେ ଖୁସି ଗୋଟେ ଆଇଥିଲେ?
ନାଇଁ ଏପଟେ ଗୋଟେ ଆଇଥିଲେ କଟକକୁ ମାପିବାକୁ ତ ମୋ ପାଖରେ ବାଜିକି ପଳେଇଲେ ଆଉ, ହଁ ହଁ ମେଜରମେଣ୍ଟ ଦବାକୁ ଆଇଥିଲେ। ଯାଇଥିଲେ ମୋ ପାଖରେ ଟିକେ ବାଜିକି ପଳେଇଛନ୍ତି ଆଉ।